ମୁଁ ଖାଇଲି ଆମର ଦିଟା ବାସି ରୁଟି ଥିଲା ହେଲା।
ହୁଁ।
କଣ ଗଲା କହିଲୁ ମମି ଖାଇଲା ଆଜ୍ଞା ତ ମୁଁ ଭାବିଥିଲି ସେଇ ଅଟା ଚକୁଡିକି ଆଟା ନୁଡଲ୍ସ ବନେଇବି ବୋଲି ତାପରେ ମମି ତାର କହିଲା ନା ମୁଁ ଖାଇବିନି କଣ ବରା ଫରା ଭାଇ କାଲି ଆସିଥିଲା ତ ଆଣିଥିଲା। ବରା ହରୀଆ ଥିଲା। ଖାଇଥିଲା ମୁଁ ବରା ଗୁଡା ଅଛି ଖାଇଦଉଛି ମୁଁ ସେଠୁ କଣ କଲି ନା ସେ ରୁଟି ଦିଟା ଥିଲା ତାକୁ କା ଟିକି ଲୁଡଲସ୍‌ ଭଳିଆ ବନେଇ ଦେଲି। ବନେଇ ଦେଇକି ଟମାଟୋ ଉ ପିଆଜ ତାକୁ ଜାରି ଦେଇକି ସେ ପାସ୍ତା ମସଲା ପକେଇ ଟମାଟୋ ସସ୍ ପକେଇ ଆଉ ସେଇ ମସଲା ରେ ତେଲ ପକେଇଲି। ପିଆଜ ଟମାଟୋ ପଡ଼ିଲା ତାପରେ ସିଏ ହେଇଗଲା ପରେ ତା ଦେହରେ ଟିକେ ପାଣି ଦେଇକି ଟମାଟୋ ସସ୍ ଚିଲି ସସ୍ ଆଉ କଣ କହିଲୁ ପାସ୍ତା ମସଲା ଟି କେ ଆଉ କରିପାଉଡର ଟିକେ ଆ ପକେଇକି ତାକୁ ସରିଲା ତାପରେ ଟିକେ ସୁଖୁ ସୁଖିଆ ହେଇଗଲେ ବେଶୀ ବି ପାଣି କାରଣ ଏଟା ରୁଟୀ ଟା ନା ଏଟା ଯଦି ଅଟା ଟା ହେଇଥାନ୍ତା ତାହେଲେ ପାଣି ରଖି ଟି ଆଗେ ତାକୁ ଛାଣିକି ରଖିଥାନ୍ତ ସିଏ ସିଏ ଦୁନିଆ ଝାମେଲା ସେ ରୁଟି ଟା ଥିଲା ତାକୁ ତା ବଧେ ତା ଦେହ ଗୋଳେଇ ଦେଲି ପୁରା ମ୍ୟାଗି ଭଳିଆ ହେଇଗଲା ଖାଇଦେଲି ଆଉ।
ନା
ହୁଁ ଯେତେବେଳେ ରୁଟି ବଳୁଛି ଏବେ ଏଇଆ କରିଦୋଉ
ଯାହା ହୋଉ ମାଷ୍ଟର ସେଫ।
ମାଷ୍ଟର ସେଫ ହେଇ ଗଲେନି ଦେଖୁଛୁ।
ମାଷ୍ଟର ସେଫରେ ଜିବିପା।
କ ବନେଇବା ପାଇଁ କଣ ଚା ବନେଇକ ପିଏ ଏକଦମ।
ଏଇ ଯୋଉ ପୁରୀରୁ
ଚା କେବେ ପିଇ ନଥିବେ?
ହୁଁ ପୁରୀ ମୁରିରୁ ସବୁ ଯାଉଛନ୍ତି ସବୁ ଝିଅ ଝିଅ ମାନେ ହେଲା। ସିଏ ହଁ ପୁରୀରୁ ଯାଇଥିଲେ ଦି ଭଉଣୀ। ହଁ ହିନ୍ଦୀରେ। ଖ ଖର୍ଜା ମଜା ନୁହେଁ ପୋଡା ପିଠା ଡାଲମା ଏମିତି ଭାତ ଅରୁଆ ଭା
ଆଁ ଦେଖୁଛୁ ଶଳା ମାସ ରେ ଖାଉଛନ୍ତି ଆମ ଡାଲମା ପୋଡ ପିଠା କୁ ଠି କଣ କହିଲେ ଖାଇକି ସେମାନେ?
ସେଗୁଡା ହେଲେ ସେମାନେ ସେକେଣ୍ଡ ରନର୍ ଉଠେଇଲା।
ସେକେଣ୍ଡ ରନର ଅଫ ହେଇଗଲେ ଓଡିଶା ଖାଇବା ଖୋଇକି ଆଉ ଇଏ ଯୋଉ ତାଙ୍କୁ
ସେ ଯୋଉ ଆମ୍ବ ଖଟା ଏଇଗୁଡା ସବୁ ବନେଇବେ ସେ।
ମତେ ଭାରି ଭଲ ଲାଗେ ଯୋଉ ହ ସେଟା କେନ୍ଦ୍ରାପଡା ଫେମସ କଣ? ରଷାବଳି। ରସାବଳି ଭଲ ଲାଗିଲା?
ହୁଁ ହୁଁ।
ମୁଁ ଫ୍ୟାକ୍ଟ କଥା କହୁଛି। ତୁମର ବଢା କୁଡା ତୋର କଣ ବଢାଯାଏ ଦାଣ୍ଡ ଧୂଳି ଆଉ।
କଣଲୋ ସେଇଟା
ପୋଡ଼ା ବାଇଗଣ।
ହେ ସେଗୁଡା ନୁହେଁ, ଭଲ ଜିନିଷଟା ଆମର ବଢା ହୁଏ ଖରି ସାଗର।
ଓହୋ ଭଲ ଜିନିଷ ଟେ ଆଉ। ଟିକି ଦେଇଙ୍କର ଯୋଉ ବଢା ଯାଏ ମନେ ଅଛି ନା ଦାଣ୍ଡ ଧୂଳି ବରକୋଳି।
ହଁ ଏ ଯେମିତି ସେ ଟିୁସନ ଯେତେବେଳେ ହଉ ଥିଲେ ସେତେବେଳେ ମନେ ଅଛି ସୋନୁ ର ମୋର ବେଶୀ ଖାଲି ଝଗଡା ଲାଗିବୁ ହେଲା।
ହୁଁ।
ସୋନୁ ସେଇଠୁ ଆଗରୁ ସବୁ ଲଣ୍ଠନ ନେଇକି ଯାଆନ୍ତି ନା ଟିଉସନ୍?
ହୁଁ ହୁଁ।
ସେ ଲଣ୍ଠନ ନେଇକି ଯାଇଥିଲୁ ରାତିରେ ହଉଥିଲା ଟିକିଦେଇ କହିଲେ ଆ ହଉ ଇଏ କଥା ମୁଁ ଟିକେ ଘରୁ ରୁଟି କରିକି ଆସେ ତାଙ୍କ ମାଟି ଘରେ ଥିଲା ସେ ଯାଇଥିଲେି ଏଇ ଘରେ ଟିଉସନ ହଉଥିଲା ସୋନୁ ର ମୋର ଝଗଡା ଲାଗିଲୁ, ହଁ ତାପରେ ସେ ଲଣ୍ଠ ରେ ପେନସିଲ ପସେଇକି ସିଏ ଟିକେ ମୋ ଦେହରେ ଟିକେ ଚେହେଙ୍ଗା ଲଗେଇଦେଲା ହେଲା। ମୁଁ କହିଲି ମତେ କଣ ଚେଙ୍କା ଲଗଉଛି ମୁଁ ଘରେ ତା ଦେହରେ ଟିକେ ଲଗେଇଦେଲି ଏମିତି ଲାଗି ଲାଗି ଲାଗି ଲାଗି ଆଉ ଥରେ ଲଗେଇଦେଲା ମୋର ଟିକେ ଯେମିତି ଅଧିକ ଜୋର ଚାଁ କଲା ଗଲା ମତେ ରାଗ ଲାଗିଲା ପୁରା ପେନ୍ ସିଲ୍ ପସେଇ ପସେଇ ପସେଇ ପସେଇ ଟ୍ୟୁସନ ଛୁଟି ହେଲା ବେଳକୁ ତାକୁ ଜଙ୍ଘରେ ଲଗେଇ ଦେଇେଇଥିଲି ଲୋ ମା ସେ ପୁରା ଦାଗ ହେଇ ଫୁଲିକି ପୁରା ମାନେ ପୂଜ ବାହାରିଲା ଭଳିଆ ହେଇଗଲା। ହେଲା ତାପରେ ତା ବୋଉ ଯୋଉ ଆ ସେ ଟିକି ଦେଇକୁ କହି ଦେବେ ତ ବହୁ ଚୁପ୍ ଚାପ ଲୋକ, ସେଇଠୁ କି ଦେଇ ଯୋଉ ମାଡ଼ ମାଇଲେ ମତେ ତାପରେ ଏପର୍ଯ୍ୟନ୍ତ ତା ଜଙ୍ଘରେ ଦାଗ ହେଇ ଯାଇଛି ଜାଣିଛୁ ନା?
ସେ ନ
ଏପର୍ନ୍ତ ସେ ସବୁବେଳେ କହିବ ହାପି ତୁ ମତେ ଲଗେଇ ଦେଇ ଥିଲୁ ଏମିତି ମୋ ଜଙ୍ଘରେ ଦାଗ ରହିଯାଇଛି।
ତୁ ଏତେ କାଣ୍ଡ କରୁଛୁ ଆଉ କଣ।
ଆଉ ଗୁପ୍ ଚୁପ୍ ଫିଷ୍ଟ ହେଇଥିଲା ଗୁପ୍ ଚୁପ୍ ଡବା ଗଡିଲା ପୁରା।
ଡବା ଗଡିଲା ଖାଇଦେଲୁ?
ପୁରା ଖାଇ ଖାଇ ମାନେ ସମସ୍ତେ।
ଓହୋ। ହଁ ଭଲ ଲାଗେ ସେଠୀ ଆମେ କ୍ୟାରମ୍ ଖେଳୁ ରବାରିଆ ପୁଅର ମୋର ଯୋଉ କରିଦେଇକି କ୍ୟାରେମ୍ ଖେଳୁ। ତାଙ୍କ ଭାଇ ଆଉ ଇଏ
ଏତେ ମଜା ଆଗରୁ ଯୋଉ ମଜା ଏବେ କିଛି ନାହିଁ। ଏବେ ଆଗରୁ ମାମୁଁ ଘରକୁ ଯିବା ପାଇଁ କେତେ ଇଣ୍ଟ୍ରେଷ୍ଟ ଥିଲା ଏବେ ସେ
ହୁଁ ହୁଁ। ଏବେ ତ ମତେ ଏକରେ ହେଠି ନେଟୱାର୍କ ଆସୁନି
ହଁ।
ଦୁଲେ କଣ ଯାଇ ସେଠି ପଡିବୁ? କେହି ନାହାନ୍ତି ତାକୁ ମନେ ଅଛି ଆମେ ସବୁ ସାଙ୍ଗ ହେଇକି ଯାଉ କି ମଜା
ହୁଁ ଆଉ ତୋ ମାଉସୀ ଘରକୁ ବି ଆଗରୁ ଆମେ ସବୁ ଇଏ ପୂଜାରେ କାଳୀ ପୂଜାରେ ଯାଆନ୍ତି ନା ବାଇକ୍ ରେ ବସି ରାଜା ଭାଇ ହେରିଗା ଯେତେବେଳେ ମ୍ୟାରେଜ୍ କରିନଥିଲେ।
ହୁଁ।
ପୁରା ଦୋଳ ହେଇକି ସବୁ ଯାଆନ୍ତି। ବୁଲନ୍ତି ତ ମାଉସୀ ଘର ଭିତରେ ତାପରେ ଯା ପୁରା ବୁଲି ବୁଲି ବୁଲି ବୁଲି, ମୋ ମନେ ଅଛି ବାର୍ବି ସ୍ପିକର ସି ଷ୍ଟିକ୍ ସ୍ଟିକର ସେତେବେଳେ ନୂଆ ନୂଆ ବାହାରି ଥିଲା ସେଠୁ ନେଇକି ଆସିଥିଲି। ହଁ ଷ୍ଟିକର ଗୁଡାଲୋ।
ଓ ସ୍ଟିକର, ହୁଁ। ହଁବା। ମୋର ବି ମୁଁ ଯା ସେତବେଳେ ଆଗରୁ ବାପା ଯୋଉ କ ନଲ୍କୋରେ ରହୁଥିଲେ ସେଠୁ ଗୋଟେ ନେଇକି ଆସିଥିଲେ କଣ କହିଲୁ ଇଏ କଣ୍ଢେଇ ତାର ମେଞ୍ଚେ ଡ୍ରେସ୍ ବି ଥିଲା ମୋର ମନେ ଅଛି ମୋ ମମି ସେଇଆକୁ କଥା କଥା ରେ କହିବ ପୂଜା କଣ୍ଢେଇ ଥରେ ମତେ ଖାଇବା ଡାକିଲେ ମମି ଶୋଇଥିଲା ମା ଡାକିଲା ଖାଇବୁ ଆ, ମୁଁ ମମି ମୋ କଣ୍ଢେଇ ଦେଇ ଦେଇକି ମମି ମୋ ଝିଅକୁ ସମ୍ଭାଳେ ଥା ମୁଁ ଖାଇକି ଆସେ, ତାପରେ ସେ ଥିଲା କେମତି କହିଲୁ, ତାକୁ ଅନେଇଲୁ ସେ ଆ ଖି ମିଟି ମିିଟି କରିବ ଆଗୁରୁ ଆସେନି ଆ
ହଁ ହଁ ଏମିତି ଏମିତି କରିବେ ହଁ।
ତା ଡ୍ରେସ୍ ଚେଞ୍ଜ୍ କରିହବ ତା ମୁଣ୍ଡ କୁଣ୍ଡେଇ ହବ ସେ ଚାଲେ ତାକୁ ମୋଡିଲେ ଚାଲେ।
ହ
ହୁଁ ବଢିଆ ଟେ ଥିଲା। ମୁଁ କିଛିି ରଖିନି ମୋ ଛୁଆବେଳ ଖେଳଣା। ଭାଉଜର ଭାଉଜ ସେ ସବୁ କାଳେ ରଖିଛନ୍ତି ଗୋଟେଇକି ତାଙ୍କ ଭାଇର ଆଉ ତାର ଖେଳନା।
ହୁଁ ଆଗରୁ ଏତେ ମୁଣ୍ଡରେ ଥିଲା ନା ହଁ ଆଇଲା ଖେଳିଲୁ ଫୋପାଡିବୁ।
ଭାଙ୍ଗିଲା ଫୋପାଡିଲୁ ହଁ କଣ ମୁଣ୍ଡ ଥିଲା ଏତେ କଥା।
ହୁଁ।
ବେଶୀ ଘରଣା ହବାଟା ବି ଭଲ ନୁହଁ।
ହଁ। ଯେମିତି କଣ ଆଗରୁ ମାମୁଁ କୁ ଯିମି ମାମୁଁ ଆଗରୁୁ ଚୁମି ନାନି ହେରିକା କେହି କରିନଥିଲେ ନା ଚୁମିନି ହେରିକା ମୋ ନାନୀ ହେରିକା। ଚୁମି ନାନୀ ହାରିକା ଲୋ ମୋ ନାନୀ ହରିକା। ମୁଁ କହିଲି ନାନୀ ହାରିକା ଆଗରୁ କେହି ମ୍ୟାରେଜ କରିନଥିଲେ। ଆଗରୁ ଯୋଉ ପୂଜା ମୂଜା ହବ ଚାରି ପାଞ୍ଚ ଭଉଣୀ ଯିମୁ ମେହେନ୍ଦୀ ଫେହେନ୍ଦୀ ଲଗେଇମୁଁ। ସବୁ ଦୁର୍ଗା ପୂଜା କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମେହେନ୍ଦୀ ଲଗେଇଦବ ଏଟା କରିବ କେତେ କଣ ମ ଯାଏ ଏବେ ମାମୁଁ ଘର ଯିବା ପାଇଁ ଇଛା ନାହିଁ କିଏ କୁଆଡେ
ଆଫେ
କିଏ କଟକ ରେ କିଏ ଭୁବନେଶ୍ଵରରେ ତ ହଁ। ତାପରେ କେହି କାହା ସହ କଥାବାର୍ତ୍ତା ନାହିଁ ଏଟା ନାହିଁ ତାଙ୍କ ଘରେ ତାଙ୍କେ ହେ ଇଛା ନାହିଁ।
ହୁଁ ହୁଁ। ଆମର ବି ସେଇଆ ଆଉ କେହି ଆସୁନାହାନ୍ତି କିଏ ସିଏ। ସେଇ ରହିଲା କୋରାପୁଟେ ଇଏ ରହିଲା ଭୁବନେଶ୍ୱରରେ। ସିଏ ତ ବାହା ହେଇଗଲା ଆଉ ଇଏ ପୁଅ ତ ଆସୁନି। ଆଉ କଣ ଅଛି ମାମୁଁ ଆଉ ମାମୁଁ ଘରେ ଦିଟା ଛୋଟିଆ ଛୋଟିଆ ତାଙ୍କ ସାଙ୍ଗେ ଯାଇ କଣ କରିବୁ।
ହଁ ମାମୁଁ ଘର ବି ସେଇଆ ଛୋଟ ଛୋଟିଆ। ତାଙ୍କ ସହିତ ଯାଇ କଣ ଆଗରୁ ଗୋଟେ ରୁମ୍ ରେ ହଁ।
ହୁଁ। ଉଁ ଆଗରୁ ଆମେ ଜାଗରେ ଯାଉ ଖିଲାଶ୍ଵର।
ହୁଁ।
ଲାଷ୍ଟ ଥର ମାମୁଁ ଘରୁ ଯାଉ ଚାଲିକି ମାମା ସାଙ୍ଗରେ କାଖେଇକି ଯିବୁ ମାମା ଖାଲି ହାଣ୍ଡି କଡେଇ କିଣିବ। କିଣିକି ଆମକୁ ସବୁ ଗୋଟେ ଗୋଟେ କାଖେଇ ଦବ କାଖେଇ ଦେଇ କି କହିବ ଚାଲ। ଆମେ ଗୋଟେ ଗୋଟେ ହାଣ୍ଡି କଡେଇ କାଖେଇକି ସବୁ ମୁଣ୍ଡେଇ ମୁଣ୍ଡେଇ ଆଣିବୁ ଆଣିକି ଥୋଇବୁ ମାମୁଁ ଘରେ। ବିଲେ ବିଲେ ଚାଲି ଚାଲିି ଯାଉ ଏବେ ମତେ ପାଦେ ଚାଲି ଯିବାକୁ କହିଲେ ମୁଁ କହିବି ଲୋ ବୁଡ଼ି ତୁ ଯା ମୁଁ ଯିବିନି ଜମା।
ସେୟା ପା ଆଗରୁ ଆମର ବି ସେମିତି ପୂଜା ହୁଏ ନାହିଁ ସେଆଡେ। ଯେ ମୁଁ କେତେ କଣ କରିବୁ
ହୁଁ।
ଏମତି ବି ମୁଁ ମୁଭି ଦେଖି ମୁଁ ସେତେ କି ଗୋଟେ ମାନେ ଭୟସରେ କି ଆସିଥାଏ। ଟିକୁ ଟୁକୁ କୁକୁ ପାଏ ନା କଣ ଗୋଟେ ଏମିତି ନାହିଁ ନା।
ହୁଁ ଆଚ୍ଛା ଆଚ୍ଛା ନାଇଁ। ସେ ଗୋଟେ ବିଲେଇ ବିଲେଇ କହୁ ଥିବ।
ବିଲେଇ ଗୋଟେ ଭଏସ। ଖାଲି ମାନେ କଥା ଶୁଭିବ ସେ ଆରେ ଏମାନେ ମୁଭି ଆମେ ଯେମତି ମୁଭିି ଦେଖୁଛନ୍ତି। ଏଫମ ଟାଇପର କୁକୁ ଏଫମ୍ ନା କଣ ଗୋଟେ ଏମତି।
ହୁଁ।
ମୁଁ କହିଲି କୁକୁ ଏଫମ୍ ନା କଣ ସେଇଟା ଚୁମି ନାନି ସବବେଳେ ଶୁଣେ। ଆମେ ଏବେ ତା ସହିତ ଶୁଣି ଶୁଣି ଶୁଣି ଶୁଣି ତାର ଏକାଟିଆ ବଡ ଫୋନ ଥିଲା ତା ସହିତ ଏକାଥରେ ଶୁଣି ଶୁଣି ସବୁ ଶୋଇମୁ ରାତିରେ କେତେ ମଜା ଲୁଡୁ ନ ଥିବୁ ଲୁଡୁ ଯଦି ମାନେ କିଛି ରିଚାର୍ଜ୍ ହେଇଥିବ ମାନେ ପାଲି ଆମେ ନିଜେ ନିଜେ ବନେଇକି କି ଲୁଡୁ ଖେଳିବୁ।
ବାପ କେତେ ଇଣ୍ଟେରେଷ୍ଟ ଆଁ।
କେତେ ଇଣ୍ଟରେଷ୍ଟ ଥିଲା ଏବେ କିଛି ନାହିଁ। ମାନେ ଚୁ ଚୁମିନାନି ମ୍ୟାରେଜ ଗଲା ଦିନରୁ ସିଏ ପଳେଇଲା କୋରାପୁଟ ଆଡେ ଆଉ କେହି କା ସହିତ କାର ଲିଙ୍କ ନାଇଁ ସିଏ ଥିଲା ମାନେ ବଡ ଭଉଣୀ ଭଳିଆ ସେ ସମସ୍ତଙ୍କୁ ଗାଇଡ କରି ରଖୁଥିଲା। ଏଟା ଏମିତି ଆସିବ ଏମିତି ଆସିବ ଏଟା କରିବ ସେଟା କରିବ ପଢୁଥିଲେ ଏଟା କରୁଥିଲେ, ତାଙ୍କୁ ତା ସିଏ ବି ମାନେ ଟ୍ୟୁସନ କରିକି ସମସ୍ତଙ୍କୁ ପଇସା ଦିଏ, ଏଟା କରେ ସେଟା କରେ।
ହୁଁ।
ଏ ସେ ଭାଇ।
ତାପରେ କଣ କହିଲୁ ମତେ ବା ବାବୁସେନ ମେସେଜ କରିଚି। କେତେ ମଜା ହୁଏ ମୁଁ କହିିନି ଶ ତୁ ତ ବାହାଘକୁ ଯାଇ କଲିକତାରେ। ରାତି ଗୁଲକ ଆଗ ମେସେଜ କଣ କରୁଛୁ ମଜା ହୁଏ କାଳିଆଇ ବାହାଘରରେ କେତେ ମଜା ହୁଏ।
ହୁଁ।
ରହ ଦେଖେ ମୁଁ ହେଲାନ ମୋ ଫୋନରୁ କରିମି। ହେଇଗଲା।
ହଁ ହେଲାଣି ହୁଁ।
ମୋ ଫୋନ୍ ମୋ ଫୋନ ରୁ କରିବୁ ଆଁ। ମୋ ନମ୍ବରକୁୁ।
ହୁଁ।
ହାଲୋ।
ହଁ କହୁନୁ।
ମୋ ନମ୍ବର ଖୋଲିବି।
ଖୋଲ।
ହଁ ଖୋଲଛି କରିବୁ ମୋ ନମ୍ବର କୁ ଆଉ ଖୋଲିଛି ହେଲା।
ହଁ ମୁଁ ଏକ ସାଙ୍ଗ ସାଙ୍ଗ କରିମି ହେଲା ତୁ ଲା ଥା ସେଇ।